କରିଛନ୍ତି ଆପ ଆପଣ ଶୁଣି ପାରୁଛନ୍ତି? ଶୁଣିପାରୁଛନ୍ତି ଆପଣ? ହଁ ହଁ ଶୁଣିପାରୁଛି।
କୁହନ୍ତୁ କେମିତି ଅଛନ୍ତି କେମିତି ଅଛନ୍ତି କୁହନ୍ତୁ।
ହଁ ଏମତି ଟିକେ ଦେହ ଖରାପ ହେଇଯାଇଛି।
କୁହନ୍ତୁ କେମିତି ଅଛନ୍ତି?
ଟିକେ ଥଣ୍ଡା ହେଇଯାଇଛି। ଦେହ ଟିକେ ଥଣ୍ଡା ହେଇଯାଇଛି ଦେହ ଟିକେ ଭଲ ନାହିଁ। ହଁ ଏଇ ମାନେ ଋତୁ ପରିବର୍ତ୍ତନ ହଉଛି ତ ସେଥି ହଁ ଘରେ ସମସ୍ତେ ଭଲ ଅଛନ୍ତି। ଶୁଣିପାରୁଛନ୍ତି?
ହୁଁ କୁହନ୍ତୁ କୁହନ୍ତୁ ଘରେ ସମସ୍ତଙ୍କ ଦେହ କେମିତି ଅଛି?
ହଁ ଘରେ ସମସ୍ତେ ଭଲ ଅଛି। ଆଉ ଆପ
କେମିତି ଅ
ଘରେ ସମସ୍ତଙ୍କ ଦେହ ଭଲ ଅଛି।
ତୁମେ ଭଲ
ଆଉ ଆପଣଙ୍କର ପରିବାର ବର୍ଗ ସବୁ ଭଲ ଅଛନ୍ତି?
ଲ ଅଛି।
ଆଉ ଆଜି କଣ ଖାଇଥିଲେ? କଣ ଖାଇଥିଲ କଣ ଖାଇଥିଲେ ଆଜି?
ହ ହଁ କହୁଛି ଶୁଣନ୍ତୁ ଭା
କଣ ଖାଇଥିଲେ?
ପଖାଳ ସାରୁ ରୁ ଚକଟା।
ଓ ସାରୁ ଚକଡ଼ା? ସାରୁ ଚକଡ଼ା ଟା ବହୁତ ମାନେ ବଢିଆ ଲାଗେ ସ୍ଵାଦ ତାର ନାଇଁ ଚକଡ଼ିକି ଖାଇଲେ।
ହଁ ଯୋଉଟା ସିଝା ହୁଏ ଯଉଟା ଥା
ହଁ ହଁ ଧାନରେ ସେଇଟା ସିଝେଇଲେ କୁଆଡେ ତାର ଓହୋ ସେଟା ଧାନ ଉଷା ମାନେ ଯୋଉ ଧାନ ଭିତରେ ସିଝେଇଲେ ତାର ସ୍ୱାଦ ଟା ପୁରା
ହଁ ତାର ମହକ ଗୋଟେ ଅଲଗା ପ୍ରକାର ଥାଏ।
ସେଇଟା ମାନେ ହଁ ହଁ।
କୁହନ୍ତୁ।
ଆଉ
ଆଉ ଆପଣ?
ଆଉ ଆପଣଙ୍କୁ କଣ ହଁ ମୁଁ ଖାଇଥିଲି କେହି ଭାତ ଆଉ ଡାଲମା ଖଟା ଆମ୍ବ ବଢ଼ିଚୁରା ଏଇ ଆଉ। ଆମ ଓଡିଆଙ୍କର ତ ବଢିଚୁରା ନହେଲେ ଭାତ ତ ଯିବନି ଆଉ।
ହଁ।
ଏଇ ଯୋଉ ବିରିରେ ବଢି ବନା ଯାଏ ତାର ପ୍ରସ୍ତୁତ ଟା ଜାଣିଛନ୍ତି କି ଆପଣ?
ହଁ ହଁ ସେଇଟା ତ ଜାଣିଛି। ଯୋଉ ବିରିକୁ ବିରିକୁ ତାକୁ ହଁ ବିରିକୁ ତାକୁ ଚକି ଗୋଟେ ଥାଏ ପଥରରେ। ଗୋଲ ଗୋଲ ପଥରରେ ଦିଟା ତିଆରି ହେଇଥାଏ ଚକି ସେଇଥିରେ ବିରି ତାକୁ ମାନେ କଣ ତାକୁ ବଟା ବଟା ହେଲା ଭଳିଆ ଚକିଟା ଘୁରାଯାଏ ହଁ। ପେଶା ଯାଏ। ଚକିଟା ଘୁରା ହୁଏ ସେଇଟା ତାପରେ ପାଛୁଡିକିନା ସେ ବିରିକି ଗୋଟେ ରୁ ଦେଢ ଦିନ ମାନେ ହ ଗୋଟେ ହଁ ଗୋଟେ ରୁ ଦେଢ ଦିନ ଭଳି ହବ, ତାକୁ ମାନେ ବତୁରା ଯାଏ। ତାକୁ ବତୁରି ଗଲା ପରେ, ତାର ଚୋପା ଟା ଟିକେ ଫୁଲି ଗଲା ପରେ, ତାକୁ ଛଡ଼ା ଯାଏ। ତାକୁ ସଫା କରି ଧୁଆଯାଏ, ଧୁଆ ହେଇ ସାଇଲା ପରେ, ତାକୁ ଶିଳରେ ବଟାଯାଏ।
ହୁଁ ହୁଁ।
ଶିଳରେ ବଟା ହେଇ, ତା ଧରେ ଜିରା, ଆଉ ଲୁଣ ପକେଇ ତାକୁ ମାନେ କଅ କରନ୍ତି ଫେଣାନ୍ତି ହେଲା ଫେଣାନ୍ତି ସେଟା ଫେଣେଇଲେ ବଢିଟା ଭଲ ସ୍ଵାଦ ଆସେ। ତ ଫେଣେଇକିି ତାକୁ କୁ। ହଁ କୁଲାରେ, କୁଲା ବୋଲି ଗୋଟେ ଥାଏ ଜିନିଷ ଜାଣିଚନ୍ତି ଆପଣ?
ହଁ ହଁ ଆଉ ଗୋଟେ କଣ ଝାମ୍ପ ବୋଲି ଗୋଟେ ଥାଏ, ସେଥିରେ ପାରନ୍ତି।
ପାଛୁଡ଼-ପାଛୁଡ଼ନ୍ତି ବୋଲି ଜାଣିଛନ୍ତି ଆପଣ? ଧାନ ପାଛୁଡା ହୁଏ ଚାଉଳ ବି ପଛୁଡା ହୁଏ, ହଁ ସେଇ ଯୋଉ କୁଲାର ପଛ ପଟରେ କୁଲାର ପଛପଟରେ ଚାଉଳର ଗୋଟେ ଲେପ ପ୍ରସ୍ତୁତ ହୁଏ, ଚାଉଳ ଚାଉଳକୁ ବତୁରା ହେଇ ଅରୁଆ ଚାଉଳ, ଚାଉଳକୁ ବତୁରହେଇ ଗୋଟେ ଲେପ ପ୍ରସ୍ତୁତ ହୁଏ ସେଇ ଲେପଟାକୁ ତା ଦେହରେ ଲଗା ହବ, ସେଇଟା ଲଗା ହେଇକିନା ତା ଦେହରେ ସେଇଟା ଶୁଖି ଗଲା ପରେ ସେଟା ଯଦି ଆପଣ ତା ଗୋଟେ ଦିନ ପୂର୍ବରୁ ବି କରିଦେଇଥିବେ, ଆଣ ବାଟିବାର ମାନେ ଯୋଉ ମୁଗକୁ ବାଟିବାର ଗୋଟେ ଦିନ ପୂର୍ବରୁ ବି କରିଦେଇଥିବେ, ଭଲ ହବ ସୁବିଧା ଆପଣଙ୍କୁ ଶୁଖେଇବାକୁ। ସେଥିରେ ହାତରେ ତାକୁ ସବୁ ଚକଡିକି ହାତରେ ଏମିତି ସାଇଟରେ, ହାତ ସାଇଟ ରୁ ବାହାରୁଥିବ ଟିକେ ଟିକେ ସେମତି ସେଇଥିରେ ବଢି ପରା ଯାଏ। ତାକୁ ନେଇକି ଶୁଖେଇଦେବେ ଶୁଖେଇଦେଲା ପରେ ସେଟା ହେଇଯିବ ବଢି ଆଉ। ଆଉ କୁହନ୍ତୁ ଆପଣ।
ଆଉ?
କଖାରୁ ପତ୍ର ମାଛ ବେସର ଆପଣ ଖାଇଛନ୍ତି?
କଖାରୁ ପତ୍ର ମାଛ ବେସର ହଁ ଖାଇଛି, ସେଟା ଚୁନା ମାଛରେ ତିଆରି କରାଯାଏ।
ହଁ ହଁ।
ସୋରିଷ ମସଲା ଦିଆ ହେଇକି ତ?
ହଁ।
ହଁ ସୋରିଷ ମସଲା ଗା ରସୁଣ ଏମତି ଦେଇକି ତାକୁ ପତ ମାନେ ତାକୁ ସୋରିଷ ତେଲ ଲୁଣ ହଳଦୀ ଦେଇକି ତାକୁ ଗୋଳାଯାଏ, ଗୋଳା ଯାଇକି ସେଟା ଗୋଟେ ମାନେ ପ୍ରସ୍ତୁତ କରାଯାଏ କରିକି ତାକୁ ଗୋଟେ ମାନେ ପତ୍ର ସେ ଯୋଉ କୋଉ ପତ୍ର କହିଲେ? କଖାରୁ ପତ୍ର। ତା ଭିତରେ ଏମତି ମାନେ ପୁରା ଯାଇକି ତା ଉପରେ ଆହୁରି ପତ୍ର ଦିଆ ହୁଏ, ଏମିତି ତାକୁ ବାନ୍ଧନ୍ତି। ବାନ୍ଧିକି ଆମର ଜାଳେଣି ଜଳା ଯାଏନି କି? ଆମର ଯୋଉ। ଗାଈ ଗୋବର ରୁ ଯୋଉ ଘଷି ତିଆରି ହୁଏ? ଚୁଲି, ସେଇ ଚୁଲିରେ ଯୋଉ ମାନେ ହଁ ହଁ ଚୁଲିରେ ଯୋଉ ରୋଷେଇ କରାଯାଏ, ସେଇ ଚୁଲିରେ ହିଁ ସେଟାକୁ ପକାଯାଏ। ପକେଇକି ସେଟା ମାନେ ପୋଡନ୍ତି, ପୋଡିକି ତାପରେ ସେଇଟା ମାନେ ଖାଇଲେ ତାର ମାନେ ସ୍ଵାଦ ଟା ଅଲଗା ପ୍ରକାର ଲାଗେ।
ହଁ-ଅଁ ହଁ ସେଇଟା ତ ଭଲ ଲାଗେ, ମୁଁ ବି ଘରେ ବନେଇଥିଲି ସେଇଟା।
ହଁ ସେଇଟା ସେଇ ମାନେ ଭଲ ଲାଗେ ସେ ତାର ମାନେ ସ୍ଵାଦ ଟା।
କୁହନ୍ତୁ ଆଉ।
ଆଉ ଆପଣ କେବେ କୁଆଡ଼େକୁ ଜଗନ୍ନାଥ? ହୁଁ ମାନେ ଏମତି ପୁରୀ ଯାଇଚନ୍ତି?
ହଁ ହଁ ପୁରୀ ଯାଇଛି।
ହଁ ଅଁ। ପୁରୀରେ ମାନେ ଏମତି, ମାନେ ଭଲ ଲାଗେନି ପୁରା ଜଗନ୍ନାଥଙ୍କୁ ଦର୍ଶନ କରିବାକୁ?
ହଁ ଆପଣ କେବେ ଯାଇଛନ୍ତି କେଦାରନାଥ?
ଅଁ ମିନି କେଦାରନାଥତ?
ନାଇଁ ନାଇଁ ମିନି ନୁହଁ କେଦାରନାଥ କେଦାରନାଥ ଯାଇଥାନ୍ତି ଯୋଉଠି ବରଫ ଥାଏ କାଶ୍ମୀରୀ ଯୋଉଟା। ହଁ ଯୋଉଟା ବରଫ ହଁ ବରଫରେ ଯୋଉଟା ଛଅ ମାସ ପର୍ଯ୍ୟନ୍ତ ଅ ଯୋଉ ବରଫରେ ଢାଙ୍କି ହେଇକି ରୁହେ ମନ୍ଦିରଟା ପୁଣି ଛଅ ମାସ ପର୍ଯ୍ୟନ୍ତ ଖୋଲା ରୁହେ ଜାଣିଛନ୍ତି ଆପଣ? ହୁଁ ସେଠି କେବେ ଯାଇଚନ୍ତି?
ହଁ ହଁ ଯାଇଚି।
ଆଜ୍ଞା।
ହଁ।
ଆଉ କୁହନ୍ତୁ?
ଆଉ ଆମରବି ଏଠି ଗୋଟେ ପାଖରେବି ଆଉ ଗୋଟେ ମିନି କେଦାରନାଥ ଅଛି।
ଉଁ ହୁଁ।
ସେଇଟା ସେଇଟା ହଁ ଶୁଣିଚି ସେଇଟା ଗୋଟେ କଣ ଜଗ ଜଗତେଶ୍ଵର ଧାମ ଗୋଟେ। ହଁ ହଁ ହଁ ମୁଁ ସେଠିକି ଯାଇଚି ସେଠିବି ଶିବଙ୍କର ବହୁତ୍ ଭ ଭଲ ମୂର୍ତ୍ତିବି ତିଆରି ହେଇଚି। ଝରଣା ଭଳିବି ହେଇଚି ଝରଣା ଅଛି ପାହାଡ଼ ଜାଗାବି ବହୁତ୍ ଭଲ ଦେଖିବା ପାଇଁ ସେଜାଗାଟା।
ଆଉ ଆଉ ଆପଣବି ତାରିଣୀ ଯାଇଚନ୍ତିତ?
ହଁ ତାରିଣୀ ଯାଇଚି ମା ଘଟଗାଁ ତାରିଣୀ ମାଙ୍କର ପ୍ରସିଦ୍ଧ ଜାଗା ଯୋଉଠି ମାନେ ଆପଣ ଶହେ ଆଠ ନଡ଼ିଆ ବାଡ଼େଇଲେ ଆପଣଙ୍କ ମାନସିକ ପୂରଣ ହେଇଥାଏ। ମାନସିକ ପୁରଣା ହେଇଥାଏ ଯୋଉ କୁହନ୍ତିବି କଥାରେ ଅଛିବି ଲୋକବି କୁହ
ହଁ ତାରିଣୀ ମାଙ୍କର ନଡ଼ିଆହିଁ ମାନେ ନଡ଼ିଆ ଭୋଗଟାହିଁ ମାଁଙ୍କର ପସନ୍ଦ।
ମା ତାରିଣୀଙ୍କରତ ନଡ଼ିଆ ଆଉ ଯୋଉ ମାଟି ଘୋଡା।
ମାଟି ଘୋଡ଼ା ହଁ ତାର ଦୃଶ୍ୟ ଦେଖିଚନ୍ତିନା?
ହଁ ହଁ ସେଠିତ ମା ମାଙ୍କ ପୁରା ଚାରି ପାଖ ମନ୍ଦିର ଚାରି ପାଖରେ ଖାଲି ପୁରା ଘୋଡ଼ାରେ ଭର୍ତ୍ତି ମାଟି ଗୋଡ଼ରେ।
ଆଉ ଯେବେବି ଯାଉ ତାରି ମାନେ ତାରିଣୀ ମା ମାନେ ସେ ସ୍ଥାନରୁ ମାନେ ଥରେ ଗଲେ ଆଉ ଆସିବାକୁବି ଇଚ୍ଛା ହୁଏନି ହୁଁ। ଆଉସେ ତାରି ତାରିଣୀ ମାଙ୍କର ପାଖାପାଖି ଅଛି ଗୋଟେ ଗୁଣ୍ଡିଚା ଘାଇ ସେଝରଣା ଦେଖ
ହଁ ହଁ ହଁ ହଁ ଆଉ ଯୋଉ ଆଉ ଯୋଉ ଅଛି ମାଁଙ୍କ ପାଖରେ ଗୋଟେ କଣ ଅଶୋକ ଝର ବୋଲି ଜାଣିଚନ୍ତି ଆପଣ?
ହଁ ଆସୋକ ଝରା।
ଅଶୋକ ଝର ହଁ ସେଠି ସେଟାବି ବହୁତ୍ ଭଲ ଜାଗା।
ହଁ ସେତ ବହୁତ୍ ଭଲ ହଁ ଝରଣା ବହୁତ୍ ବହୁତ୍ ସୁନ୍ଦର ଲାଗେ ଦେଖିବା ପାଇଁ।
ଆଉ ସେଠି ମୟୂରବି ଦେଖିବାକୁ ମିଳନ୍ତି।
ହଁ ହଁ ମୟୁର।
ହଁ ଆଉ କୁହନ୍ତୁ?
ଆଉ?
ସନ୍ଧ୍ୟା ହେଇ ଆସିଲାଣି ଏଇନାତ ଆଳତି ହେଇଯିବ ଠାକୁରଙ୍କ ପାଖରେ।
ହଁ ଏବେ ସନ୍ଧ୍ୟା ହେଇ ଆସିଲାଣି। ହଁ ସନ୍ଧ୍ୟା ଦେବି ଆଉ ଯାଏ
ହଁ ଟିକେ ଝୁଣାବି ଦେଇଦେବେ ଝୁଣା ଧୂପ ଦେଇଦେବେ ଟିକେ।
ଝୁଣା ମାନେ ସନ୍ଧ୍ୟାର ମୁ ମୁଖ୍ୟ ଆଳତି କହିବାକୁ ଗଲେ ଝୁ ଝୁଣା ଆଉ ଆମର ଯୋଉ ଦୀପଟା
ଯୋଉଟା ନଡ଼ିଆର କତା
କତାଟା ହଁ ସେଇଟାକୁ ଲୁଣ ପକେଇକି ମାନେ ଠାକୁରଙ୍କୁ ମାନେ ଆଳତି କରାଯାଏ।
ହଁ ଆମର ଏଠି ଅଛନ୍ତି ହଁ ଆମର ଏଠି ଅଛନ୍ତି ଗୋଟେ ଠାକୁରଙ୍କ ପାଖରେ ଏଠି ଏବେ ଯୋଉ ଢୋଲ ବାଜା ଗୋଟେ ବାଜେ ଠାକୁଙ୍କ ପାଖରେ ଗୋଟେ କି ବାଜା ଗୋଟେ ବାଜା ବଡ ବାଜାଟରେ ହଁ ସେଇଟା ସନ୍ଧ୍ୟା ଟାଇମ ରେ ହଁ ସନ୍ଧ୍ୟା ଟାଇମରେ ଡେଲି ସେଠି ମାନେ ସବୁବେଳେ ସିଠି ସନ୍ଧ୍ୟା ଟାଇମରେ ବାଜିବ ମାନେ ବାଜିବ ବାଜା ଠାକୁରଙ୍କ ପାଖରେ
ସନ୍ଧ୍ୟା ଆଳତି ହେଲେ ସେଇଟା ବାଜା ଯାଏ।
ହଁ। ଆଉ କୁହନ୍ତୁ?
ଆଉ ଆପ ଏଇ ଆପଣ କେବେ ମାନେ ଏଇ ଯୋଉ ଆମର ପୋଡ ପିଠା ବନା ଯାଉନାଇଁ ରଜ ଜରେ ରଜର ମାନେ ପର୍ବ କହିବାକୁ ଗଲେ ସେଟା ମାନେ ପୋଡ ପିଠା ହିଁ ତ ମୁଖ୍ୟ।
ହୁଁ ସେଇଟା ଆମ ଘରେ ସେଇଟା ପ୍ରାୟତଃ ଜେଜେମା ଜେଜେମା ବେଶୀ ବନାନ୍ତି ସେଇଟା ଘରେ ତିଆରି କରନ୍ତି ଜେଜେମା।
ହଁ ସେଇଟା ଯା ଭିଲା
ହାତ ତିଆରି ପିଠା ଆଉ ଆଚାର ତ ତାର ଜବାବ ହିଁ ନାହିଁ।
ହଁ। ହଁ ତା ମାନେ ସ୍ଵାଦ ଆଉ ମାନେ କୋଉଠୁ ମାନେ ମା ହାତ ତିଆରି
ହଁ।
ଆଚାର ଆଉ ପିଠାର କୋଉ ମାନେ କୋଉଠି ବି ପାଇବେନି ଯେତେ ବଡ ବଡ଼ ଇଏ ଜାଗାକୁ ଯାଆନ୍ତୁ ନା ଖାଆନ୍ତୁ ନା କାଇଁକି।
ଆଉ କୁହନ୍ତୁ? ଆଜି ଜେଜେମାସ ସବୁ ବାରିରେ ଏ ବାରିକି ଖୋଳିକି ତାକୁ ସବୁ ଚାଷ କରିଛନ୍ତି ଆଜି ଲଗେଇଛନ୍ତି ଶାଗ ମଞ୍ଜି ସବୁ ବୁଣିଛନ୍ତି।
ଶାଗ ମଞ୍ଜି ଏଇ ଯୋଉ ବର୍ଷା ପାଇଁ ବର୍ଷ
ହଁ ହଁ ହଁ ବର୍ଷା ପାଇଁ ହଁ ଲଗା ହେଇଯାଇଛି ଜେଜେମା ବି ପାଣି ବି ଦେଇ ଦେଇଛନ୍ତି। ଏଇ ଯୋଉ ପୋଖରୀ ଗୋଟେ ଅଛି ପୋଖରୀରୁ ଆଣିକି ସେ ଯାହା ପାଣି ଦେଇଛନ୍ତି।
ହଁ।
ସେ ସବୁ ବୁଣା ହେଇଛି ଚାଷ ହେଇଛି ସବୁ ଆଜି।
ବର୍ଷା ତ ହେଲା ମାନେ ଆମର ସବୁଜ ପନିପରିବା ମାନେ ବହୁତ ତାଜା ହବ।
କଁଳିବ ବି ହଁ ଗଛ କଁଳି ଯିବ ସେତେବେଳକୁ ବି ଫଳ ପଳେଇ ଆସିଥିବ ବର୍ଷା ହଉ ହଉ ଆରମ୍ଭ ହଉ ହଉ ବି ଫଳ ବି ପଳେଇ ଆସିଥିବ ଗଛ
ହଁ ବର୍ଷା ହେଇଗଲେ ମାନେ ଧରା ପୃଷ୍ଟ ପୁରା ଉଁ ପୁରା ସବୁଜମୟ ଲାଗିବ ଅତି ସୁନ୍ଦର।
ଆଉ ଜହ୍ନ ବି ପଡିଲେଣି ଆକାଶରେ। କିନ୍ତୁ ତାରା ପଡୁନାହାନ୍ତି। ଆକାଶଟା ପୁରା ମାନେ ଇଏ ହେଇକି ମେଘ ହେଇକି ଅଛି ନା ଆକାଶଟା ପୁରା ବାଦଲ ପୁରା ଘୋଟି ଆସିଛି।
ଆଉ ଟିକେ ଅଛି, ବର୍ଷା ବି ହଁ ଏଣେ ବି ବର୍ଷା ଆସିଗଲାଣି।
ର୍ଷା ଆସିଲାଣି
ହଉ ମୁଁ ରଖୁଛି ଆଉ ପରେ କଥା ହବା।
ହଁ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣଙ୍କ ସହିତ ଆଉ ଥରେ କଥା ହବୁ।